ହଁ ଆଜ୍ଞା। ଆପଣ କେମିତି ଜାଣିଲେ ଫୁଲ ନମ୍ବର ଉପରେ ନମ୍ବର ଆଡ୍ କରୁଛନ୍ତି। ମୁଁ ତ ଜାଣିଥିଲି ସେ ଗୋଟେ ନମ୍ବର ଆଡ୍ କରିଛନ୍ତି।
ଏବେ ମତେ ଦେଖେଇଲା ଆଉ ଗୋଟେ ।
କୋଉଠି ଦେଖେଇଲା ଆପଣଙ୍କୁ।
ଯୋଉ ଆମର ଗୋଟେ କିଛି ଗୋଟେ ଅଛି ଯୋଉ ବ୍ରାଉନ କଲର ର।
ଓହୋ। ତାହେଲେ ହଉଥିବ ତାହେଲେ ଆପଣ ଗୋଟେ କାମ କରନ୍ତୁ ଆପଣ ଆପଣଙ୍କ ମାତାଙ୍କ ନମ୍ବର ରେ ଚେଷ୍ଟା କରନ୍ତୁ ଯଦି ହେଲା ଭଲ କଥା।
ଆରେ ମାନେ ଗ୍ରୁପ ରେ ଆଡ କଲା ହାୱଟସପ ଗ୍ରୁପରେ।
ଆଜ୍ଞା ତ ମାନେ କରିଥିବେ ଏବେ? ବୋଧୋ ହୁଏ ମୁଁ ନହଲେ ତାଙ୍କୁ ପଚାରେ ଆପଣ ଅ ଆପଣ କ ଆପଣ ମାନେ ମୁଁ ପଚାରୁଛି ତାଙ୍କୁ।
ହଁ
ସିଏ ତ ମୋର ମୁଁ ତାଙ୍କୁ ଦଶଟା ଅଠରରେ କଣ ଗୋଟେ ମାନେ ମେସେଜ କରିଥିଲି ସେ ଏପର୍ଯ୍ୟନ୍ତ ଦେଖିନାହାନ୍ତି କି ମୋ ସହିତ କାରିଅରେ କଥା ହେଇ ମାନେ କାମ କରିପାରିବେ କି ନାଇଁ ପଚାରିଥିଲେ ତାଙ୍କୁ ସେ ମନା କରିଥିଲେ? ମାନେ ଦେଖି ନାହାନ୍ତି ଏପନ୍ତ ମେସେଜ
ହୁଁ ହୁଁ ବ୍ୟସ୍ତ ଥିବେ ଟିକେ ମାମୁଁ ମାଇଁ ଆସୁଛନ୍ତି ଯେହେତୁ।
ବଢିଆ ନା ଏପଟେ
ମତେ ଲାଗିଲାଣି ତା ମାମୁ ମାଇଁଙ୍କର କରିଦେଇଛି ବୋଧେ।
ଆଜ୍ଞା ମୁଁ ସବୁ ଅଲଗା ସବୁ କରିବେ କିନ୍ତୁ ମୁଁ ମେସେଜ ଦେଖିବେନି। ମୁଁ ତାଙ୍କୁ କଣ ହିଁ ଆଉ କହିବି ଆପଣ ପଚାରୁନାହାନ୍ତି ଏବେ ନମ୍ବର ଅ ଆମର ମାନେ କଲେ ହଉଛି କି ନାହିଁ। ପଚାରି ପାରିବେ ଆପଣ?
ହାଟସଆପ୍ ଗ୍ରୁପରେ ନମ୍ବର ଏଡ୍ କରିବା ସାଙ୍ଗେ କଣ ସମ୍ପର୍କ ନମ୍ବର ତ କିଛି ବି ଏଡ କରିବ।
ମାମୁଁ ପୁଅ ଭାଇଙ୍କୁ କୁ କହିଦେଲେ ବୋଧେ ମତେ ଲାଗୁଛି।
ହଁ ସେଇଆ ହେଇଥିବ।
ଆଜ୍ଞା।
ଆପଣ ଶହେ ଆପ ଆପଣ ଶୋଇବେ କେତେବେଳେ।
ମୁଁ ଆପଣଙ୍କ ସହିତ କଥୋପକଥନ କଲା ପରେ ଶୋଇବି ଆଉ। ଆପଣ କଣ ଚୁପ୍ ହେଇକିରେ ଯେ କିଛି କହୁନାହାନ୍ତି ଯେ।
ଯିବା ଆପଣ ଶୋଇପାରୁନାହାନ୍ତି ଆଉ କଣ କରିବି।
କଣ ଆଉ କହିବି ଆପଣଙ୍କୁ ମତେ ଏଇନା ତ ନିଦ ଲାଗୁନାହିଁ ତ ମୁଁ ଅନେଇଛି। ଆପଣଙ୍କ ସହିତ କଥା ହେଇ ହୋଉଛି। କଥା ହେଲା ପରେ ମୁଁ ଯିବି ଖାଇବି ନାଇଁ ଖାଇ ତ ସାରିଛି ମୁଁ। ଖାଲି ଶୋଇବି ଆଉ ଆପଣ ଶୋଇପଡନ୍ତୁ ଆପଣଙ୍କୁ ହଇରାଣ କରୁଛି ମତେ ହୁଁ ଦୁଃଖ ଲାଗୁଛି କିନ୍ତୁ ହଇରାଣ କରିବାକୁ ପଡିବ।
ହଁ ସେଇଆ ମୁଁ ବି କହୁଛି କଁ ଆପଣ କଣ ହ ହଁ ହଇରାଣ ପୁଣି ମୁଁ କି କଥା କୋହୁଚନ୍ତି ଆପଣ ମୁଁ ଜାଣିପାରୁନେଇଁ। ମାନେ ଆପଣ ବସି କେମିତି ପାରୁଛନ୍ତି ଏଇଭଳିଆ କଥା।
ଆପଣଙ୍କୁ କହୁନଥିଲି ମୋ ଜେଜେମା କହୁଛନ୍ତି ତୁ କେତେ ଗପୁଛୁ ତ ମୁଁ ସେଇ କଥା କହୁଥିଲି। କି ଆପଣଙ୍କୁ ହଇରାଣ ମୁଁ କରିପାରିବି। କିନ୍ତୁ ଆପଣ ଆ ମାନେ ଟିକେ ସମ୍ଭାଳିବାକୁ ହବ ସେଇ କଥା ମୁଁ ମୋ ଜେଜେମାଙ୍କୁ ବୁଝଉଥିଲି ଆ ଆପଣ ତ ନିଜ ଆଡୁକୁ କଥା ନେଇଯାଉଚନ୍ତି ଆଉ।
ଓହ ଆପଣ ଜେଜେମାଙ୍କୁ ବୁଝଉଥିଲେ ଥିଲେ ସରି ସରି। କ୍ଷମା ପ୍ରାର୍ଥନା।
ଆଜ୍ଞା। ଆଉ ଆପଣ କଣ କୁହନ୍ତୁ ଆପଣ ଅ କିଛି ଗୋଟେ କୁହନ୍ତୁ ଆପଣଙ୍କ ଦିଦି କଣ କରୁଚନ୍ତି କୁହନ୍ତୁ।
ଦିଦି ମୋ ଦିଦି ସେଇ ମୁଁ ଏବେ ଯେମିତି କି ଆପଣଙ୍କୁ ଚଣେଇଲି। କି ମୋ ଏବେ ମାନେ ବର୍ତ୍ତମାନ ଅ ଅନ୍ୟ ଏକ ରୁମ ଅ ଘରେ ଅଛି। ତ ସେ ଅନ୍ୟ ଏକ ଘରେ ଅଛି ସେ ସେଠି କଣ କରୁଚି ମୁଁ କେମିତି ଏବେ କହିପାରିବିନି? ମୁଁ ଯାଇକି ଦେଖିକି ଆସିଲା ପରେ ଯାଇକି ଆପଣଙ୍କୁ କହିପାରିବି ଯେ ନାଇଁ ଇଏ ଏଇଆ କରି ଅଛି ଏବେ ଆଉ ତ କଣ କହୁଚନ୍ତି ଆପଣ? ଇଏ ମାନେ ଶୋଇପଡନ୍ତି ଜଲଦି ଟିକେ ଟିକେ ଟିକେ ଜଲଦି ଶୋଇପଡନ୍ତି ଆଉ।
ଉଠନ୍ତି ଡେରିରେ ଆଉ।
ଆଉ ହଁ ସେ ଡେରିରେ କିନ୍ତୁ କିଛି ଦିନ ହେଲା ମୁଁ ଟିକେ ଡେରିରେ ଉଠୁଚି। ସେ ପୂର୍ବରୁ ଉଠିକି ଆଉ ଅଛି।
ଓହୋ ଆପଣ ଡେରିରେ ଆପଣ ଜଲଦି ଉଠନ୍ତି ତାଙ୍କ ଠାରୁ ଆଗୁରୁ।
ହଁ ମୁଁ ନା ଏବେ ବି ଉଠି ଯାଉଅଛି ଜଲଦି କିନ୍ତୁ ମୁଁ ସେଇ ଖଟ ଉପରେ ପଡିଥାଏ ମୋବାଇଲ ଦେଖୁଥାଏ। କିନ୍ତୁ ସେ ଉଠିଲା ମାତ୍ରେକେ ଉଠିକି ପଳାଏ। ସେ ବ୍ରସ କରିଲା ପରେ ପୁଣି ମୋବାଇଲ ଧରେ। କିନ୍ତୁ ମୁଁ ମୋବାଇଲ ଦେଖୁଥାଏ ଉଠିଲା ପରେ ବ୍ରସ୍ କରେ।
ଆଜ୍ଞା ମୁଁ ଓଲଟା କରେ ମୁଁ ଆପଣଙ୍କ ଦିଦିଙ୍କ ଭଳିଆ।
ଉଠନ୍ତି ବ୍ରସ କରନ୍ତି ଦେନ୍ ଆପଣ ମୋବାଇଲ ଦେଖନ୍ତି ନା?
ଉଠିକି ବ୍ରସ କରେନି କିନ୍ତୁ ଉଠିକି ଫୋନ ବି ଦେଖେନି ମୁଁ ଆପଣଙ୍କ କାହା ଭଳିଆ ନୁଅଁ। ଆଜ୍ଞା କହୁନାହାନ୍ତି ଆପଣ। ନାଇଁ ମୁଁ ସାରିଦେବି ଆପଣ ଟିକେ ଏମିତି ମତେ ସହାୟତା କଲେ। ମୋର ଟିକେ ଚିରପକୃତ ରହିବି ମୁଁ ଆପଣଙ୍କ ନିକଟରେ। ଆଜ୍ଞା ମୁଁ କହୁଥିଲି କି ମୁଁ ଆପଣଙ୍କ କାହାରି ଭଳିଆ ନୁହ ଆପଣଙ୍କ ଦିଦିଙ୍କ ଭଳିଆ ନୁଅ କି ଆପଣଙ୍କ ଭଳିଆ ନୁହ। ମୁଁ ଆଗ ଉଠିଲା ମାତ୍ରେ ମୁଁ ଉଠିବା ମାତ୍ରେ ମତେ ଘରେ ଲୋକ ପଠେଇ ଦିଅନ୍ତି ତଳେ ଅଳିଆ ପକେଇବାକୁ। କାହିଁକି ନା ଆମର ଅଳିଆ ଗାଡି ଟି ଆସୁଚି।
ତାପରେ ଆସିକି ଆପଣ ପୁଣି ଶୋଇପଡନ୍ତି ମୁଁ ଜାଣିଛି।
ଆଜ୍ଞା ପୁଣି ଶୋଇପଡେ ତାପରେ ଯେତେବେଳେ ଉଠେ। ତାପରେ ଆଗ ମତେ ଚାହାଟେ ଦିଅନ୍ତି ଏବେ ମୁଁ ଚାହା ଟା ଛାଡିଦେଇଚି ନହେଲେ ଚାହାଟି ଆଗ ମତେ। ମାନେ ଖଟରେ ବସିକି ଚାହା ଟି ମିଳିଯାଏ ମୁଁ ବିନା ବ୍ରସ କରିକି ଚାହାଟା ପିଇଦିଏ।
ସେଇଟା ମୋର ଜନ୍ମରୁ ଅଭ୍ୟାସ ଏ ମାନେ ଛୋଟବେଳୁ ମୁଁ। ମାନେ ଉଠିଲା ମାତ୍ରକେ ଆଗ କିନ୍ତୁ କିନ୍ତୁ ଏଇଠି ମାନେ ମାନେ ହଷ୍ଟେଲରେ ରହିଲା ପରଠୁ ହଉନି କିନ୍ତୁ ଘରେ ଯେତେବେଳେ ଏଇଠି ରୁହେ ଘରେ ସେତେଳେ ଖଟରେ ଥିବି ମାନେ ଯେତବଳେ ଚା ଟା ବନିକି ଆସିବ ତାପରେ ମୁଁ ଖଟ ରୁ ଉଠିବି। ସେଟା ଆଠଟା ହଉ ନଅଟା ହଉ ଦଶଟା ହଉ ଯେତେଟା ହଉ।
ଆଜ୍ଞା ଆଜ୍ଞା ଆମ ଘରେ ତିନିଥର ତିନି ଥର ଚାହା ପିଇ ଦେଇଥିବେ। ତାପରେ ଚତୁର୍ଥ ଥରକୁ ମତେ କି ତିନି ଥର ତୃତୀୟ ଥରକୁ ମତେ ଫୁ ଚାହା ଉଠେଇକି ଚାହା ଦେବେ, ଚାହା ମାନେ ପାଣି ଦେଇଦେବେ ଗୋଟେ ପାଣି ଗ୍ଲାସ ଥୁଆହେଇଥିବ ଚାହା ପାଣି ଗ୍ଲାସ ଟା ପିଇବି, ତାପରେ ଚାହା ପିବି, ପିଇଲା ପରେ ଖଟ ଉପରୁ ଉଠିବି ଘର ଓଳେଇବି, ଏଇଟା ହଉଛି ମୋର ପ୍ରଥମ କାମ, ଫୋନ ଦେଖିବିନି। ଅ ହଁ ଯଦି ଭି ଫ କିଛି ଭିଡିଓ ଛାଡିଥିବି ତାହେଲେ ଆଗ ଟିକେ ଭିୟୁ ଟିକେ ଚେକ୍ କରିବି କେତେ ଯାଇଛି। ତା ପରେ ରଖି ଦେବି ସାଙ୍ଗେ ସାଙ୍ଗେ, ତା ପରେ କାହିଁକି ନା ବାବା ଥାଆନ୍ତି ସକାଳେ ତ ଗାଳି କରିବେ ତ ମୁଁ ଆଗ ଘର ଓଳାଏ। ତା ପରେ ଯଦି ମୋର ଠାକୁର ପୂଜା କରିବାକୁ ଥାଏ, ମତେ ଗାଧିଆକୁ ଯାଇକି ଠାକୁର ପୂଜା କରିବାକୁ ପଡେ। ଆଉ ଯୋଉଦିନ ମୋର ଠାକୁର ପୂଜା କରିବାକୁ ନଥାଏ, ସେଇଦିନ ମୁଁ ଟିକେ ଫୋନ ଦେଖିଦିଏ। ଆଉ ବେଳେ ବେଳେ ମୋ ମାମା ମତେ ରୋଷେଇ କରିବାକୁ କୁହନ୍ତି। ଆଉ ତ ସେତେବେଳେ ମୁଁ ଜଳଖିଆଟି କରେ, ମାନେ ରୋଷେଇଟି କରେ, ଆଉ ତାପରେ ଖାଇ କି କଲେଜ ଯାଏ ଆଉ, ଏମିତି ମୋର ସକାଳଟା ହୁଏ ଆଉ, ମୁଁ ମାନେ ବସିକି ଏମିତି ଦି ଘଣ୍ଟା ଫୋନ ଦେଖେନି ସକାଳୁ।
ମୁଁ ଦି ଘଣ୍ଟା ଫୋନ ତ ଦେଖେ ବୋଲି କହିନି।
ମାନେ ମୁଁ କଥା କୁ କହୁଛି, ମୁଁ କେବେ ବି ଦେଖେନି, ମାନେ ବସିକି ତନୁ କଣ ମୋର ମାନେ ମହିଳା ମିତ୍ର ସିଏ କଣ କରିବେ ନା ବ୍ରସ୍ କରିବେ ଘଣ୍ଟାଏ ବ୍ରସ୍ କରିକି, ଘଣ୍ଟାଏ ଫୋନ ଦେଖୁଥିବେ। ଧୀରେ ଧୀରେ ବ୍ରଶ କରିକି, ଧୀରେ ଧୀରେ ଫୋନ ଦେଖୁଥିବେ, ମୁଁ କିନ୍ତୁ, ମୁଁ କାମ ଫାମ ସାରିଦେବି, ତାପରେ ବସିକି ଟିକେ ରିଲ୍ ମାନେ ରିଲ ଦେଖିବି। ଆଉ କିନ୍ତୁ ବେଶୀ ସମୟ ଦେଖିପାରେନି, ଯେହେତୁ ସବୁ ଥାଆନ୍ତି ତାପରେ ରିଲ ଦେଖିବି ଟିକେ। ବାକି ମୁଁ ଫୋନ ଟି, ପରୀକ୍ଷା ସମୟରେ ମୋର ସକାଳୁ ଉଠୁ ଉଠୁ ମୋର ହାତରେ ଫୋନ, ତା ପରେ କଲେଜ ଗେଟ୍ ବାହାରୁ ଯାଉଥିବୁ ଯାଉ ବି ହାତରେ ଫୋନ୍ ଥିବ, କାହିଁକି ନା ସେତେବେଳେ ମୁଁ ପାଠ ଦେଖୁଥାଏ।
ଆଜ୍ଞା ଏମିତି ହିଁ କଥା, ଆଉ ଆପଣ କଣ କୁହନ୍ତୁ?
ଆଉ କଣ କହିବି? ଆପଣଙ୍କର, ମାନେ ହ ମନ ପସନ୍ଦ ର ଖାଇବା କଣ?
ମୋର ମନପସନ୍ଦିତା ଖାଇବା ହଉଛି, ଆଃ ଆଇସ୍କ୍ରିମ୍।
ଆଉ
ଆଜ୍ଞା।
ଆଉ କହନା
ଆଉ ଓଁ ମତେ ଏମିତି ସବୁ ଭଲ ଲାଗେ, ମୁଁ ସବୁ କିଛି ଖାଇଦିଏ। ଆ ସେମିତି କିଛି ନାହିଁ ପସନ୍ଦ, ହଁ ବିରିୟାନୀ ଟିକେ ଭଲ ଲାଗେ। ଏବେ ମୋର ସବୁ ଖାଇବାରୁ ମନ ଛାଡି ଯାଇଚି, ମାନେ ମତେ ଆଗରୁ ସବୁ ଭଲ ଲାଗେ ଗୋଟେ କଣ ଚାଉମିନ ଟିକେ ଅଧିକ ଭଲ ଲାଗେ। ଗୁପଚୁପ ଭଲ ଲାଗେ କିନ୍ତୁ ଏବେ ମନ ଛାଡି ଯାଇଛି, ମାନେ ଖାଇବାକୁ କିଛି ଇଚ୍ଛା ହଉନି। ମାନେ ସବୁ ଖାଇ ଖାଇ ମୁଁ ଥକି ଗଲିଣି, ମାନେ ମତେ କିଛି ଖାଇବାକୁଇଛାଉନି।
ମୋତେବି।
ହଁ ପରା, ସେଇ ଆଜିକାଲି ଏମିତି ହିଁ ହେଇଯାଉଚି ଆଉ କଣ କରିବି? ମାନେ ମତେ ଖାଲି ଇଚ୍ଛା ହଉଛି କଣ କହିଲେ, ଖାଲି ମାନେ ଆଖି ଟା ବନ୍ଦ କରିକି ଶୋଇ ପଡିବି।
ଆଉ
ନା ମତେ ମାନେ କଣ କହିଲେ, ମତେ ଟିକେ ମାନେ ବୁଲିବାର ଅଛି, ମାନେ କଣ କହିଲେ ଯୋଉ ପାହାଡ ଫାହାଡ ଦେଖିଛନ୍ତି ଆପଣ। ସେମିତି ଜାଗାକୁ ଯାଇକି ଟିକେ ବୁଲିକି ଆସିବାର ଅଛି, ମାନେ ବହୁତ ହେଇଗଲା ଘରେ ବସିବା।
ଚାଲୁନାହାନ୍ତି ଯିବା ବୁଲିକି ଆସିଆ।
ଆପଣ ମତେ ମିଛ ମାନେ ଶପଥ କରନ୍ତୁ ନାହିଁ, କାହିଁକି ନା ଆପଣ ଯେହେତୁ ଆସୁନାହାନ୍ତି ତମଠାରୁ ମୁଁ ଆଉ କିଛି ଆଶା କରୁନାହିଁ।
ଆରେ ମୁଁ ଏବେ ମୁଁ କଣ ଯଦି ଥାଆନ୍ତି? ମାନେ ସେଇଠି ଥାଆନ୍ତି, ତାହେଲେ କଣ ଆପଣ କାଲି ସକାଳେ ମୋସହିତ ବାହାରିକି ପଳାନ୍ତେ।
ଆଜ୍ଞା ନିଶ୍ଚିିତ ଭାବରେ।
ହୋଉ। ମୁ ପା ସେଇ ପାହାଡ଼ ଜାଗାଟି ନାମ କଣ କହିଲେ ଟିକେ?
ପାହାଡ଼ ଖୋଜିବାକୁ ପଡ଼ିବନା ଏଠି ଟିକେ ଦୂର ଜାଗାରେ ଅଛି ଟିକେ ମାନେ କଣ କହିଲେ ଆପଣ ଯୋଉ ଦୁଇ ଚକିଆ ଯାନରେ ଆମକୁ ଯିବାକୁ ହେବ।
ହୁଁ ହୁଁ।
ଆଜ୍ଞା। ଆଉ ଆପଣ କଣ କହିବି ଆପଣଙ୍କୁ ମୁଁତ ବହୁତ୍ ଅ ମାନେ କଣହିଁ ଆପଣଙ୍କୁ କହିବି ଆଉ କିଛି କହିପାରୁନାହିଁ ମୁଁ ଆଉ ଆପଣତ କିଛି କହୁନାହାନ୍ତି ମୁଁ କହି କହି ମାନେ ଥକି
ଆଛା ଆପଣଙ୍କୁ ନିଦ ଆସିଲାଣିି ବୋଧେ ଆପଣ ହାଇ ମାରିଲେଣିି?
ହଁ ସେଇଟା ମୁଁ ହାଇ ମାରେ କିନ୍ତୁ ମୁଁ ଅନେଇଛି। ମୁଁ କହୁଥିଲି ଆପଣ କିଛି ଯଦି ନକହିବେ ମୁଁ ଖାଲି କହି କହି ମୁଁ ଥକିଯିବିନି?
ଆରେ ଆପଣ ଥକି ଗଲେଣିକି ହଉ ତାହେଲେ ମୁଁ ରଖିଦଉ ଆପଣ ଏମିତି କହିଲେଣି ମୁଁ ଆଉ କଣ କହିବି ମତେ ଖରାପ୍ ଲାଗିଲା ମୁଁ ରଖିଦଉଛି।
ହଁ ରଖନ୍ତୁ।